ହଁ। କଣ କରୁଛ?
ହୁଁ ଶୋଇବାକୁ ଆସିଲି।
ହୁଁ ହୁଁ ଖାଇ ବିି ସାଇିଲାଣି।
ହଁ ଖାଇକି ଆସିଲେ। ବର୍ଷା ତ ଜୋରେ ହେଇ ମେଘ ପବନ ଘଡଘଡି ଏତେ ଜୋରରେ ବାତ୍ୟା ଭଳିଆ ପବନ ଯେ ଗଛ ଫଛ ଭାଙ୍ଗି ଦେଇଛି। ଲାଇନ୍ ଯାଇଛି ଆସିନି। ଚାରିଟା ବେଳୁ ଏମତି ହେଲାଣି ତମ ଆଡେ ଏମତି ବର୍ଷା ପବନ ହଉଛି ନା ଖାଲି ଆମ ଆଡେ ହଉଛି ମ।
ନା ନା ଆମ ଆଡେ ହଉଥିଲା ଏଇ ଦିଦିନି ହେଲା ଅଧା ଭଳିଆ। ଦିଟା ବେଳକୁ। କିନ୍ତୁ ଆଜି ଯେମିତି କିଛି କାଇଁ ବର୍ଷା ହେଇନି ଟୋଟାଲେ। ତମ ଆଡେ ତ ହେଲେ ଆଜି ଏତେ ଜୋରରେ ବର୍ଷା ପବନ ହେଇଛି।
ହଁ ମେଘ ପବନ ଏମିତି ହଉଛି ଠିକ ତିନିଟା ଚାରିଟା ବେଳକୁ ଉଠଉଛି ଯେ ଲାଇନ୍ ଯାଉଛି ସନ୍ଧ୍ୟାବେଳେ ରାତିରେ ହଇଲାଣ ଏଇ ଯୋଉ ଗ୍ୟାସ ରେଟ ବଢିବାକୁ ଗ୍ୟାସ ଘରକୁ ନ ଆସିବାକୁ ଇଏ ଯୋଉ ମାନେ ହିଟର ଇଣ୍ଡକ୍ସନରେ କରିବା ପାଇଁ ଜଗି ଜଗି ରଖିବ।
ନାଇଁ ଗ୍ୟାସ ରେଟ ତ ଏବେ ସମାନ ହେଇଗଲେ। ଏବେ ତ ଏଇ ଆଗ ଭଳିଆ ହେଇଗଲାଣି।
ଆମ ଗୋଟେ ତ ଏଇ ଦୋକାନ ପାଇଁ ବହୁତ ଗ୍ୟାସ୍ ତରକାର ହଉଛି। ସେଥିରେ ପୁଣି ଗ୍ୟାସ୍ ଯଦି ଆଣ ଗ୍ୟାସ୍ ନା ପୋଡ ପାଇଁ ସେ ନେବେ ପାଇଁ ବ୍ୟସ୍ତ ପୋଡା ବସିବ। ତର ତର ହେଇକି ଜଲଦି କରିକି କେମିତି ଦବୁ ସେ କେମିତି ନେଇକି ଗ୍ୟାସ୍ କରିବେ। ତାଙ୍କର ଯେ ରୁଟି କର ଏପଟ କର ଏମତି କରିକି କାମ କରିଦବା କଥା ଆଉ। କିନ୍ତୁ ଲାଇନ୍ ସମସ୍ୟା ଟିକେ ହଉଛି। ଲାଇନ୍ ପଳଉଛି ଆସୁନି। ଆରଥର ଗଲା ସେଇ ତିନିଟା ବେଳକୁ ଗଲା ତା ପର ଦିନ ସନ୍ଧ୍ୟା ସାତଟା ବେଳକୁ ଲାଇନି ଆଇଲା।
ଆଉ ପବନ ହଉଛିି। ଏବେ ହଉ ପବନଇକି ଗଛପତ୍ର ବୋଧେ ନାଳ ଫଳ କୋଉଠି ଭାଙ୍ଗୁଛି ତାର ଫାର ଛିଣ୍ଡି ଯାଉଛି। କଣ ଏଥିପାଇଁ ଲାଇନ କଟି ଦଉଛି ତାର ତ ନଛିଣିଲ ଏମିତି ଲାଇନ କଟିକି ରହିବନି।
ଆଉ ମୋର ଆଜି ଲାଇନ ପଳେଇଥିଲା ଏଇଣେକ ହେଇ ଦିଇ ଥର ଆସିଛି ମାନେ ଆସୁଛି ପଳଉଛି ଆସୁଛି ପଳଉଛି ରହୁନି ଜମା।
ନା ଆମ ଏଟେ ଯେତିକି ବସ ହୁଁ। ଆମ ଆଡେ କିନ୍ତୁ ଯେତେ ବର୍ଷ ଷ ହେଲାଣି ଲାଇନ କଟିଲେ ବି ଏହାର ରାତି ଅଧ ରାତି ସୁଧା ଆସି ଯିବ।
ହଁ ଏ ଗାଁ ଲୋକ କିଛି ଦଉନାହାନ୍ତି।
ଆମର ତଠି ଏତେ ଇଏରେ ବର୍ଷା ହେଇନି ନା। ସେଇଠ ପାଇଁ।
ତମ ଆଡେ କା ଏବେ ଭଲ ଚାଲିଚି ସବୁ। ତ
ହଁ, ନାଇଁ ବଜାର ପାଖ ଆ ସବୁ ସୁବିଧା କିନ୍ତୁ ଦେଖିଲାଳକୁ ଲାଇନ ଏ ଗାଁରେ ଆସିବନି। ଏଇଠି ବା ଦି ଘର ଆସିଚି ଆମର ନାହିଁ। ଆମରି ଘର ସାମ୍ନା ଘର ଲାଇନ ଅଛି ଆମର ନାହିଁ କଣ ତାର ସିଂଜ ହେଇଗଲା ପୁଣି ଆସିକି ବାଗିଲାଠୁ ସବୁ ଦିନ ଆଇଲା ଏମତି, ଆଉ ଆମର ଆକ୍ୱାରିୟମ ଅଛି ତ ମାଛ ଗୁଡା ମରିଯିବେ ତାଙ୍କ ପାଇଁ ମାନେ ଇନଭଟର ବଞ୍ଚେଇକି ରଖିବାକୁ ପଡୁଚି। ଆମେ ବି ଫେନ୍ ଫାନ ନ ଲଗେଇକି କେମିତି ଲାଇନ ଆସିବ ନ ଆସିବ ମାଛ ରହି ପାରିବେନି ସେ
ହ ଆକ୍ୱାରିଅମ୍ ଏ ଯୋଉ ହଁ, ଏ ସବୁବେଳ ଲାଇନରେ ଚାଲିବାକୁ ପଡିବ?
ହଁ ବିନା ଲାଇନ ହବନି। ବଞ୍ଚିବେନି ଏୟାର ଯାଉଚି ଇଏ ହଉଚି ନା, ବନ୍ଦ ରହୁଚି ନା ସେଟା, ବନ୍ଦ କଲେ ବଞ୍ଚିବେ, ନ ଏୟାର ଗଲେ
ଖୋଲିଦେଲେ ନେଇକି ପଳେଇବେ। ତାପ
ନା ନା ଡେଇଁକି କୁଆଡେ ସେ ଯିବେ ସେ ମାଛ, ଆମର ବା ବଡ ବଡ ମାଛ ଦିଟା ତିନିଟା ମରିଗଲେ। ଆମ ପୁଅ ବିସ୍କୁଟ ଖାଇବାକୁ ଦେଇଦେଲା, ଦେଇକି ଯାଇକି କହୁଛି ଯେ ମା ବିସ୍କୁଟ ଖାଇବାକୁ ଦେଇ ଦେଇଚି ମାମା ଜାଣିଲୁ, କିନ୍ତୁ ଆଉ ତାକୁ ତ କିଏ କାଢି ନାହାନ୍ତି, କଣ କହୁଚି ଏତେ ଧ୍ୟାନ ଦିଆହଲାନି ସକାଳକୁ ଅ ତଥାପି ସକାଳକୁ ବି ଆମର କହିକି ଗଲେ କି ହଁ ମାଛ ମାନେ କାଢିଦବ ପାଣିରୁ, ମରିଯିବେ ମରିଯିବେ ବୋଲି ଘର କାମ ଟିକେ ସକାଳ କାମ ଜାଣିଥିବ। ଆମର ସେ ସାନ ଏ ସବୁ କାମ କଲା କ ଯାଇକି ବା ଚଛ କଲା ବଳକୁ ମାମ୍ ବଡ ମା ମାଛ ଗୁଡା ମରିସାରିଲେଣି। ଧଳା ଧଳା ମାଛ ବଡ ବଡ ମାଛ ପୁରା ଯେ ଆଉ ନାହାନ୍ତି। ଦିଟା ଛୋଟ ମାଛ ଦିଟା ବଡ ମାଛ ମରିଗଲେ। ଟିକେ ଟ ସେପଟ ସେ ଜିନିଷ ବି ପଡିବନି। ଏଇ ବିସ୍କୁଟ ଗୋଟେ ଜିନିଷ ନର୍ମାଲ ବିସ୍କୁଟ ପହିଲା ସେମାନେ ଖାଇଦେଲେ। କାଲି ଚାରିଟା ବେଳକୁ ସକାଳ ଚାରିଟା
ହଁ ଆମେ ଘରେ ସାଧାରଣ କହିବ ଦେଶୀ ମାଛକୁ ରଖୁ ବି ବିସ୍କୁଟ ଦବା କଥା ନୁହେଁ। ଆଉ ତ ସେ ତ ଛାଡ ୟେ ଅଲଗା ମାଛ ତ ସେମାନେ ସେ ଜିନିଷ ଖାଇଲେ ମ ଯିବେ। ଆଛା ରଖିଲ ଶୁଭ ହେଇଥାଏ। ମରିଗଲେ ମାନେ ସେ କିଛିଟା ଖରାପ ଥିଲା ନା ନା ଖରା ମାଛ ଗୋଟେ ଗୋଟେ ମାଛ ବହୁତ ଦିନ ବଚିକି ରହନ୍ତି। ଆଉ ଗୋଟେ ଗୋଟେ ମାଛ ମରିଯାନ୍ତି। ହୁଁ। ଯେମିତି ବି କୁହନ୍ତି ନା, ଗାଈ ଗୋରୁ ଥିଲେ ଯୋଉ ପଶୁ ପକ୍ଷୀ ରଖନ୍ତି ଘରେ ଯି ତମ ଉପରକୁ ବି ସେବ ଯାହା ଆସିକି ଘର ଉପରକୁ ତ ସେଟା ସେ ପଶୁ ପକ୍ଷୀଙ୍କ ଇଏରେ ଯାଏ। କୁହନ୍ତି ଗାଈଗୋରୁ ମରିଗଲୁ କୁହନ୍ତି ତମର କଣ ଗୋଟେ ଖରାପ ଥିଲା? ହୁଁ ଆ ଇଏରେ ଗଲା
ଛି
ସେଇଥିପାଇଁ ମୁଁ ଭାବୁଛି କି ଆଉ ମାଛ ଟା ବି ରଖିଲେ ଶୁଭ ବୋଲି ଜାଣିଛେ
ନାଇଁ ମାଛ ଟା ଭଲ ଛୁଆ ମାନେ ମାଛ ତ ସବୁଥିରେ ଶୁଭ ମନାଯାଏ ଆଉ। ବାହାରକୁ ଗଲେଇ ବାହାଘର ଭଲ ମନ୍ଦରେ ଯିଏ ବୁଲିଗଲେ ମାଛ ନେଇକି ଯିବ ପହିଲି ବାହାର ମାଛ ଆସିବ ଘରକୁ କୁଣିଆ ଆସିଲେ ମାଛ ଟିକେ କରନ୍ତି ଖାଇବା ପାଇଁ ପ୍ରଥମେ।
ହୁଁ।
ଏବେ ଶୁଭ ବାହାଘର ସାଗରରେ ଆଗେ ମାଛ ରନ୍ଧା ଏଇତ ମାଛ ତ ସବୁଠି ମାଛର ଶୁଭ ମନାଯାଏ ଆଉ।
ହଁ ଆମର ବି ଆଉ ଗୋଟେ ଆକାରମି ଆଣିବି ବୋଲି ଯେ ଆଣିବୁ ଏ ଯୋଉ ଛୋଟ ଛୁଆ ଅଛନ୍ତି ନା ଘରେ ଏସି ଭାଙ୍ଗି ଭୁଙ୍ଗା ଦେବେ ସବୁବେଳେ ଆସି ଟିକ ଲାଗିବେ ସେ ମାଛକୁ ମାରିଦେବେ ସେଇଥିପାଇଁ ଆମେ ଆଣୁନୁ କିନ୍ତୁ ସବୁବେଳେ ଆମ ଛୁଆ ଲଗୁଛନ୍ତି ସେ ଆଣିବାକୁ ପାଇଁ
ହଁ ଛୁଆ ରଖିବେନି ଆ
ତମର କେଡେଟେ ଆଣିଚ।
ଏଇ ଛୋଟ ବକ୍ସ ଟାଇପ ର ଆଉ ପେଟି କାର୍ଟୁନ ଯୋଉ ଆସୁଚି ଯୋଉ ଟାଇପ ର ସେଇ ଟାଇପ ର ବଡ କାର୍ଟୁନ ଯୋଉ
ହଁ ହଁ।
ହୁଁ ସେଇଭଳିଆ ହବ ସବୁବେଳେ ଚାଲିଚି କରେଣ୍ଟ ଲାଗିଚି ସେଥିରେ ଶୀତ ଦିନେ ତାଙ୍କୁ ଫ୍ୟାନ ଯୋଉ ଦିଆଯିବ ହିଟର ଦିଆଯିବ ପାଣି ଗରମ ରହିବ ବୋଲି ସବୁ ଖ ବ୍ୟବସ୍ଥା ତାଙ୍କ ପାଇଁ କରାଯାଏ। ଏଗି ମୁ ଯାର ଭାଇ ଅଛି ତାକୁ ସଜାଜ କରିକି ନେଇକି ବାଗେଇ ଦେଇକି ଯାଏ ସବୁ ପ୍ରକାର ମାଛ ବି ଅଛନ୍ତି।
ଓହୋ ତମର ଏଟା କେତେ ଟଙ୍କା ପଡିଥିଲା?
ମୁଁ ଆଉ ପଇସା ବିଷୟରେ ଜାଣିିନାଇ କିନ୍ତୁ ଏଇ ଆମର ଏଇ ମାର୍କେଟ ରେ ମିଳିଯାଉଚି ତମେ ବି କେବେ ଆସିଲେ ଏଇଠୁ ନେଇଯିବ ବେଶୀ ବଡ ନବନି ମିଡିୟମ ରଖିବ ସୁବିଧା। ଉପରେ ତା ଏମିତି ତାକୁ ରଖିବା ବି କାଲି ହବନି ତାଙ୍କର କେତେ ପାଣି ଚେଞ୍ଜ କରିବ ଦାୟିତ୍ଵ ସେଗୁଡା ନ ନେଇ ପାଇଲେ ରଖିବା କଥା ନୁହଁ। ଆମର ତ ଏ ନିଆଁ ହେଇ ପାରୁନି ଠିକ ସେ ତାର ପାଣି ଚେଞ୍ଜ କେତେ କୋଉଠି କଣ ଖରାପ ହେଇଗଲା ଟିକେ ଏପଟ ସେପଟ ହେଇଗଲେ ମାଛ ଜୀବନ ପଳେଇବ ତାକୁ ଦେଖିବ ସଜାଡିବ
ତମ ଘର କିନ୍ତୁ ମୁଁ ଆଉ ଗୋଟେ ଇଏ ଥିଲା ବି କୁରାଟେ ବି ରଖିଥିଲ ନା।
ହଁ ହଁ ଥିଲା। ତା ନା ଜ୍ୟାକି। ନାଇଁ ସେ କୁକୁରଟି ମରିଗଲା ସେ ତା ସ ସମସ୍ତଙ୍କୁ କାମୁ କଣ ଖେଳୁ ଖେଳୁ ଦାନ୍ତ ବାଜି ଯିବ। ହଁ ସେ କୁକୁର ମରିଗଲାଣି। ତାକୁ ଆମେ ତାକୁ ଆମେ ଦେଇ ଦେଇଥିଲୁ। ସେ ଯୋଉ ମାଲିକଠୁ ଆଣିଥିଲୁ ତାକୁ ନେଇକି ଦେଇଦେଲେ ସେ ଟିକେ କାମୁଡା କାମୁଡି କଲା ତ ଏ ଖେଳୁ ଖେଳୁ ଦାନ୍ତ ହାତ ବଜେଇ ଦବ ତମ ଇଞ୍ଜେକ୍ସନ କେ କେତେ ନେବେ ବର୍ଷ କୁ ଦିଥର ତିନିଥର ଇଞ୍ଜେକ୍ସନ ନେଲେ। ତେଇ ପୁଣି ଛଅ ମାସ ଯଦି ହେଇଥିବ ନ ହେଇଥିବ ସେ ଇଞ୍ଜେକ୍ସନ ଦଉନାହାନ୍ତି। ତା ପରେ ଏମିତି ଦେହପହ ଖରାପ ହେଲା ସେଇଆକୁ ଆମର ଦେଇ ନେଇକି ଦେଇଦେଲେ ତାଙ୍କ ଘରେ କିନ୍ତୁ ସେ କୁକୁର ସେଠି ମାସେ ଦି ମାସ ଭିତରେ ମରିଗଲା। ଝୁରି ଝୁରିିକା ମରି ଯାଇଚି କାହିଁକି ନା ଏମାନେ ତାକୁ ବହୁତ ଭଲ ପାଆନ୍ତି। ଆମ ଛୁଆ ସବୁ ଭାରି ଶ୍ରଦ୍ଧା କରନ୍ତି। ସବୁ ଖାଇବା ପିଇବା ଭଲ ମନ୍ଦ ସେ ଚାଲିଗଲା ଆଉ। ତାର ତ ଇ ଥିଲା ତାକୁ ବହୁତ ମନ ଦୁଖ କଲେ ଏବେ ଆମର ସେଇ ଗାଁ ରେ ଯୋଉ ବୁଲା କୁକୁର ସବୁ ବୁଲୁଚନ୍ତି ବାହାରେ କୁ ଆମର ତିନି ଚାରି ପ୍ୟାକେଟ ବି କୁଟୁ ଆସୁଚି ସବୁଦିନ ଖାଇବାକୁ ଦିଆହଉଚି। ଦଉଚନ୍ତି ଆଉ।
ଓହୋ ହଁ
କୁକୁର ତ ତାଟି ଭାରି ଲୋଭଟା ଲାଗିଚ ପିଲା ସମସ୍ତେ ବାନ୍ଧି ହେଇଯାଇଥିଲେ ତା ସହିତ କିନ୍ତୁ
ହଁ ଭଲ ଧଳାଟେ ଭଲ ଟେ ତ ମୁଁ କହିଲି ଆଜି
ଓଃ ହଁ କୁକୁର ଛୁଆଟିଏ । ଅଶୀ
ଦିନି ହେଲା ପଚାରି ପାରୁନି ମୁଁ ବି ଆଉ ବହୁତ ଦିନ ହେଲା ପଚାରି ପାରୁ ନଥିଲି ମୁଁ କାମୁଡି କୁମୁଡ଼ା ଦିଏ ବୋଲି ଶୁଣିଥିଲି।
ଉଁ କାମୁଡେ ।
ଉଁ। ଯାହା ହେଲେ ବି ସେ କୁକୁର ନାଁ ଆ କାମୁଡିବାକୁ ତ ଆଉ ତା ପରେ ବି ନା କିନ୍ତୁ କାମୁଡିବା କ ଥା ନୁହେଁ ସେ ତମ କୁକୁର କିନ୍ତୁ କାମୁଡେ କଣ କେଇଆଣି।
କାମୁଡେନି ସେ ଖେଳୁ ଖେଳୁ ଦାନ୍ତ ବାଜିଯାଏ। ତାକୁ ଚିଡେଇ ଦିଅନ୍ତି ତା ସହିତ ଲାଗିଲେ ସେ ଟିକେ ଦାନ୍ତ ଖେବାଳି ଦିଏ ହାଁ କରିଦବ ତା ଦାନ୍ତ ବାଜିଯିବ। କିନ୍ତୁ କିଏ କୁଆଡେ ଯାଇଥିବେ ଆସିଲେ ଘରକୁ ଗେଲ ହବ ଖାଲି ଡେଇଁ ପଡିବ ଉପରକୁ ଖାଲି ରାମ୍ପି ପକଲ ହବ। ମୁଁ ଯଦି ଘରେ କେହି ନଥିବେ ଭୁକିବ ଭୋ ଭୋ ଭୋ ଭୋ ହୋଉଥିବ ଏମିତି ଆଉ। ସିଏ ଥିଲା ବିଲେଇ ଫିଲେଇ ଘରେ ପସ୍ ଇ ଦୋଉନ ଥିଲା ତ ସମସ୍ତଙ୍କ ଘରୁ କାହାକୁ ପୁରେଇ ଦବନି ଲୋକ ଆସିବାକୁ ଆମ ଘରକୁ ଡରୁଥିଲେ। ସେ ସବୁ ସବୁ ଦୃଷ୍ଟିରୁ ଭଲ ଥିଲା ଗୋଟିଏ ଜିନିଷ ଖାଲି ତା ଦାନ୍ତ ବାଜିଲେ ବାରମ୍ବାର ଛୁଆ ଇଁଜେ ସନ୍ ନେଲେ ଯୋଉ ଜଳାନ୍ତକ ରୋଗ। ଭଲ ହବ ସେଇ ଜିନିଷ ପ ଡରିିଲୁ ଆମେ ।
ନିହାତି ଆଉ ଆଗେ ଛୁ ସାନ ଛୁଆଙ୍କର ସ୍ୱାସ୍ଥ୍ୟକୁ ଭଲ ରଖିବା ନା ଆଉ ।
ଆଜି କାଲି କି ନୁଁ ଘରେ ନିହାତି ରଖିବା କଥା ଯାହା ହେଲେ ପଶୁ ପକ୍ଷୀ ପାଳିବା କଥା। ଯାହା ହୋଉ ତମର ତ ଘରେ ନ ରଖିବି ବାହାର କୁକୁରଙ୍କୁ ବି ପାଳିଲା ଭଳିଆ ରଖୁଛ ଦଉଛ ସବୁ ଜିନିଷ।
ହଁ ଆମର ଆଉ ଗୋଟେ ଆଣିବେ। ହଁ ହଁ ହଉ ରଖ। ଆ ହୋ ହ।